ହ୍ୟାଲୋ। ହଁ ଆଉ କେମିତି ଅଛ।
ଭଲ ଅଛି ତମେ କେମିତି ଅଛ।
ମୁଁ ବି ବହୁତ ଭଲ ଅଛି ଆଉ ତମ ଆଡ଼େ ଖରା କେମିତି କଣ?
ବହୁତ ଗରମ ହଉଛି କଣ କହିବ? କେତେ ତାପମାତ୍ରା ରହୁଛି ପାଖାପାଖି ବୟାଳିଶ ରୁ ତେୟାଳିଶ ଡିଗ୍ରୀ ଥରେ ଥରେ ଅଧିକ ପଳାଉଛି ପଇଁଚାଳିଶ ପଚାଶ ପାଖାପାଖି।
ଆଉ ଆଉ ଆମ ଆଡେ ବି ସେମିତି ହଉଛି ମ ଖାଲି ଝାଳ ବୋହୁଛି ଖାଲି ଝାଳ ବୋହୁଛି ମାନେ ଏତେ ଗରମ ମାନେ ଖରା ସମୟରେ ଯୋଉ ଆମର ବାରଟା ବେଳ ସମୟରେ ମାନେ ପାଖାପାଖି ପଇଁ ତିରିଶ ଡିଗ୍ରୀରୁ ପଚାଶ ଡିଗ୍ରୀ ପଳାଉଛି ଆଉ ବର୍ଷା ତ ବିଲକୁଲ ନାହିଁ ଆଉ ଖାଲି ଇଏ କି ପ୍ରକାର ଝାଳ ମାନେ ଗରମ ଏଇ ଖରାରେ ଫ୍ୟାନ ଲଗେଇଲେ ଗରମ ପବନ ବାହାରୁଛି ତା ସହିତ ଖାଲି ଝାଳ ଉପରେ ଝାଳ ଏତେ ଗରମ ଲାଗୁଛି ଘର ଭିତରେ ବି ରହି ହଉନି ମାନେ ମାନେ ବିତି ବିତିଆ ଲାଗିଯାଉଛି ଆଉ ଯେତେ ଯାହା ତମେ କର ଥଣ୍ଡା ପିଅ ପାଣି ପିଅ ଯାହା ପିଅ ମାନେ ବହୁତ ମାନେ ଅଣ ନିିଶ୍ଵାସୀ ଗୋ ଲାଗୁଛି ଯେମିତି ମାନେ ନିଶ୍ଵାସ ନେଇ ହଉନି ଭାରି ମାନେ ଚିଡ଼ଚିଡି ଲାଗୁଛି ମାନେ ବହୁତ କଷ୍ଟ ହଉଛି ଏଇ ଯୋଉ ଗରମରେ ଏମିତି ଗରମ ଆମେ ଜୀବନରେ କେବେ ଦେଖିନଥିଲୁ। ଏତେ ବର୍ଷ ହେଲା ରହିଲୁଣି ଏମିତି କେବେ ଦେଖିନଥିଲୁ। ଆଉ ତମେ କେମିତି କଣ ଅନୁଭବ କରୁଛ ଏଇ ଗରମକୁ?
ଆମରପଟେ କଣ କହିବେ ଏତେ ଗରମ ଝାଳ ଶୁଖୁନି ମାନେ ଏତେ ଝାଳ ବାହାରୁଛି ବିଲକୁଲ ଶୁଖୁନି କଣ କହିବ ଏତେ ତାପମାତ୍ରା ରହୁଛି ଥରେ ଥରେ ପଚାଶ ପାର ହେଇଯାଉଛି ଆଉ କଣ କହିବ। ମାନେ ପାଣି ଥଣ୍ଡା ପାଣି ହେଲେ କି ଯାହା ଘୋଳ ଦହି କି ଯାହା ପିଇଲେ କିଛି କାମ କରୁନି ଝାଞ୍ଜି ବାଡଉଛି ଦିନ ଯାକ ଖାଲି ଏତେ ଝାଞ୍ଜି ଲୋକ ଯଦି କିଏ ବାହାରକୁ ବାହାରିଲା ଏତେ ଗରମ ଲାଗୁଛି ସାଙ୍ଗେ ସାଙ୍ଗେ ଏମତି ମୁଣ୍ଡ କଣ ହେଇଯାଉଛି ଲୋକ ଗରମରେ ଛତା ଫତା ପାଣି ସବୁ ଧରିକି ଯାଉଛନ୍ତି ହେଲେ ବି ସେ କାମ କରୁନି। ଏଇ ଟାଇମ ଏଇ ସମୟରେ ସରକାର କହୁଛି ଯେ ଘରୁ ବାହାରନି ଘରୁ ବାହାରିଲେ ନିଜ ସାଙ୍ଗରେ ପାଣି ବୋତଲ ଛତା ଓଦା ଗାମୁଛା ସବୁ ଧରିକି ଯିବା ପାଇଁ ନହେଲେ ଅଂଶୁଘାତ ହଉଛି ଆଉ ଜଳୀୟ ଅଂଶ କମିଗଲେ ତ ଶରୀରରୁ ଅଂଶୁଘାତ ତ ବହୁତ ହବ ଉ କଣ କରିବା। କିଛିନ ନହେଲେ ପାଣି ପିଇ ପିଇିକା ରହିବ ଆଉ ଫ୍ୟାନ ଲାଗିଲେ ତ ଗରମ ପବନ ତମେ ଯାହା କହିଲ ଠିକ କହିଲ। ଆଉ ଏସି ଲଗେଇଲେ ଏସି ବି ଥରେ ଥରେ କାମ କରୁନି କଣ କହିବ ଏସି। ତ ପୁରା କେତେ ଲାଗିକି ବି ଗରମ ହଉଛି। ଆଉ ଏସିି ତ ପୁଣି ହେଲେ ବି ଭଲ ରହୁନି ହ ଏତେ କାମ କରୁନି ଆଉ ତମେ କେମିତି କଣ କରୁଛ?
ଆମର ଘଟଣା କଣ କହିବି ଏସି, ଫ୍ୟାନ, କୁଲର ଏ ସବୁ କିଛି କାମ ହିଁ କରୁନି। ହେଲା ଆଉ ଏସି ତ ତମେ ଜାଣିଛ ଆଜିକା ଦୁନିଆରେ ସମସ୍ତଙ୍କ ଘରେ ଏସିି ଲଗେଇ ସାରିଲେଣି ଗାଁଠୁ ମାନେ ନେଇକି ସହର ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଏସିି ଯଦି ସମସ୍ତେ ଏସିି ଲଗାଇବେ ଆଉ ଏସିି କାହାର ଚାଲିବ କି ଏକା ସମୟରେ ଧର ଏଇନା ଖରା ବେଳ ହେଲା ଖରାବେେଳେ ସମସ୍ତେ ଏସି ଲଗାଇ ଦେଉଛନ୍ତି ଏସିି ଲଗାଇଲେ କଣ ହେଉଛି କାହାର ଏସିି ଚାଲୁନି ମାନେ ଜମା ତ ପବନ ତ ଏସିରୁୁ ଆସୁନି ଆଉ ଆଉ ଯଦି ତମେ ଏ ଘରଟାକୁ ପୁରା ବନ୍ଦ କରିଦେଇକି ଏସିି ଲଗେଇଦେଲ ତାପରେ ଧର ଏସିି ଚାଲିଲାନି ତମେ ଭାବି ପାରୁଥ ଯେ କେଉଁ ଭଳି ଅଣନିଶ୍ଵାସୀ ଲାଗୁଥିବ। ନା କି ଦେହ ଥଣ୍ଡା ହଉଥିବ ନା କି ତମର ପବନ ପଷୁଥିବ ମାନେ ଏତେ ବିତି ବିତିଆ ଲାଗିବ ଭାବିବାକୁ ଯାଉଛି ସବୁ ଚିରି ଚିୁର ହି ଫୋପାଡ଼ି ଦେଇ ମାନେ ବହୁତ ରାଗ ଲାଗିବ ଏମିତି ହଉଛି ଏପଟ ସେପଟରେ ଆଉ ହଉଛି ତା ସହିତ। ତ ଖାଇବାକୁ କିଛି ଇଚ୍ଛା ହେଉନି ମାନେ ହେଉଛି କଣ କହିଲ ମାନେ ଖାଲି ପଖାଳ ଦଳା ଦୁଳି ପୋଡ଼ାପୋଡ଼ି ଏଇସବୁ ଖାଲି ଖାଇବା ଆମେ ଖାଉଛୁ ଗାଁ ମାନଙ୍କରେ ଆଉ ଏମିତି ମାନେ ନହେଲେ ଆ ଆଉ ତ ମାନେ ଯୋଉ ଆଉ ଯଦି କିଛି ବାହାର ଖାଇବା କଣ ଖାଉଛୁ। ଦେହ ଫହ ସବୁ ଖରାପ ହେଇଯାଉଛି ଏଇରା ହଜମ ହଉନି ଏଇ ଖରା ଦିନରେ ତା ସହିତ ଦେହ ହାତ ଯୋଉ କୁଣ୍ଡେଇ କୁଣ୍ଡା ହଉଛି ଝାଳକୁ ମାନେ ଘିମିରି ହେଇଯାଉଛି ନାଲି ନାଲି ପଡିଯାଉଛି ପୁରା ଏଇଭଳି ମାନେ ଲୋକମାନାନଙ୍କର ତମେ ଭାବି ପାରିବନି ଏତେ ଘିମିରି ହେଇଛି ଲୋକମାନେ ପୁରା ପିଠି ଆଉ ସେ ଯୋଉ ତାଙ୍କର ହାତ ଫାତ ସବୁ ନାଲି ପଡିକି ମାନେ ଚମ ଉତୁରି ଯାଉଛି। ଲୋକ ଖାଲି ପାଉଡରରେ ଗାଧଉଛନ୍ତି ପାଉଡର ଲଗେଇ ଲଗେଇ ଲଗେଇ ଲଗେଇ ସେ ଖାଲି ଗାଧଉଛନ୍ତି। ଆଉ ନହେଲେ ବଞ୍ଚି ହେବ କି ବଞ୍ଚି ହେବନି ଆଉ ଏଇଭଳି ପରିସ୍ଥିତି ଚାରିଆଡ଼େ ଅନୁଭୂତ ହଉଛି ଯେମିତି। ଯୋଉଠିକି ତମେ ଯାଅ ଯାହାକୁ ପଚାର ଗରମ ଗରମ ଗରମ ମାନେ ରାଉରକେଲା ମୟରଭଞ୍ଜ ସେଇଆଡେ ତ ମାନେ ଆହୁରି ଗରମ ଆଉ ତମେ ଏଇ ସବୁ ଦିନରେ କଣ କଣ ସବୁ ଖାଇବା ଖାଉଛ କେମିତି କଣ ଖାଉଛ ସବୁ।
ଆମର ତ ସଖାଳୁ ଉଠିଲେ ଉଠିଲା ବେଳକୁ ସକାଳୁ ଏମିତି ଗରମ କୁହନି ସକାଳୁ ଟାରୁ ଗରମ ହୁନ୍ତ ଝାଳ ବାହାରି ପଡୁଛି ସକାଳୁ ତ ଆଗ ପଖାଳ ଖିଆ ହଉଛି ପାଣି ଫାଣି ଚିଆ ସିଡ୍ସ। ଠିଆ ହଉଛି ପେଟ ଥଣ୍ଡା ରହିବ ବୋଲି। ଆଉ ସକାଳୁ ପଖାଳ ଦଳା ଦୁଳି ଭଜା ସାଙ୍ଗରେ ଖାଇଦଉଛୁ। ଲେମ୍ବୁ ଚିପରି ଖାଇଲେ ଟିକେ ଜଳୀୟ ଅଂଶ ଭଲ ରହୁଛି ଦେହ ବି ଭଲ ରହୁଛି ଆଉ। ଦିନ ବେଳା ବି ସେଇ ପଖାଳ ଖାଉଛୁ ରାତିରେ ବି ସେଇ ପଖାଳ ଆଉ ମଝିରେ ଯେତେବେଳେ ଦରକାର ପହିଲା ଦହି ପାଣି ଦହି ପାାଣି କହିବି କେମିତି କରିବ ତମେ ଏମିତି କରିକି ପିଇବ ଯଦି ତମ ଦେହ ଭଲ ରହିବ। ଦହି ଆଣିବ। ଦହିରେ ପାଣି ମିଶେଇ ଦବ ଯେତିକି ଜଣ ପିଇବ ସେତିକି ଗ୍ଲାସ ରେ ପାଣି ମିଶେଇ ଦବ। ସେଥିରେ ଲୁଣ, ବିଟ ଲୁଣ, ଯୋଉଟା କଳା ଲୁଣ, ସେଇଥିରୁ ଆଉ ଲେମ୍ବୁ ଚୋପା ଲେମ୍ବୁ ଚି ଚିପୁଡି ଦବ କମଳାଥିରେ ପକେଇବ ନହେଲେ ଆମ୍ବ କଷିଆ ଅଦା ଦବ ନହେଲେ ନହେଲେ ନୁହ ସବୁ ଦବ ଆମ୍ବ କଷିଆ ଅଦା, ଆଉ କଞ୍ଚା ଲଙ୍କା, ଟିକେ ଛେଚିକି ଦେଇଦବ ଆମ୍ବ କଷିଆ ଅଦା ଛେଚିକି ଦବ ଆଉ। କଣ ସେତିକି ଇଏ ଦେଇକି ଗୋଳେଇ ଦବ ଟିକେ ଜୀରା ଶୁଖିଲା ଜିରା ଲଙ୍କା ଗୁଣ୍ଡ ଭଜା ଯୋଉ ଗୁଣ୍ଡ ଟା ସେଥିରୁ ଟିକେ ପକେଇ ଦବ ସେ ଟିକେ ପିଇଦବ ଏତେ ଶାନ୍ତି ଲାଗିବ ଆଉ କିଛି ଦରକାର ପଡିବନି। ଯଦି। ଟିକେ ଏଇ ଯୋଉ ମସଲା ବୁନ୍ଦି ଯୋଉ ଛଣା ବୁନ୍ଦି ମିଳୁଛି ସେଇଥିରୁ ଟିକେ ପକେଇଦବ ଭାସୁଥିବ ପିଇବ ଶାନ୍ତି ଲାଗିବ। ଆଉ କଣ ପିୟଆ ହଉଛି ଗ୍ଲୁକୋଜ ଟିକେ ନହେଲେ ଆମର। ଓଆର୍ ଏସ୍ ପାଉଡର ରଖା ହଉଛି ତାକୁ ଦିନ ଯାକ ଗୋଳେଇ ଗୋଳେଇ ପିଆ ହଉଛି। ନହେଲେ ଜଳୀୟ ଅଂଶ କମି ଯାଉଛି ଦେହ ଖରାପ ହଉଛି।
ହଁ ହଁ ପା ଆଉ ମାନେ ତମେ ତ ସେଇଟା ପିଉଛ ଆଉ ଗୋଟେ ଆମେ ପିଉଛୁ କଣ କହିବି ଏ ପଖାଳ ଭାତଟାକୁ ରାତିରୁ କଣ କରୁଛୁ ନା ହଉଛି ରାତିରୁ। ମାଟି ହାଣ୍ଡିରେ ମାଟି ହାଣ୍ଡିରେ ବସେଇ ଦେଉଛୁ ମାନେ ବସେଇକି ପାଣି ପକାଇ ଦେଉଛୁ ସେ ପଖାଳ ଭାତଟାକୁ କରିଦଉଛୁ ତାପରେ ସକାଳେ ସେ ପଖାଳ ଭାତଟାକୁ ପୁରା ଦଳି ଦେଉଛୁ ଦଳି ଦେଇକି ମାନେ ଟଙ୍କ ତୋରାଣୀ ଟାଇପ ର ସେଥିରେ। ପୁଦିନା ପତ୍ର, ଆଉ ଆମର ଧନିଆ ପତ୍ର, ଆଉ ତମେ ଯେଉଁ ସବୁ ମସଲା, କହିଲ ବିଟା ଲୁଣ, ଜଲଜିିରା, ଆଉ ବଡ଼ି ଟିକେ ମାନେ ଚୁର୍ମୁର କରିକି ଟିକେ ପକଉଛୁ ତାପରେ। ଏମିତି ସବୁ ପକେଇକି ସେଇଟା ଗୋଟେ କରିକି ତାକୁ ପିଉଛୁ ଆଉ ଦହିଟିଏ ପକାଉଛୁ ନ ମାନେ ଏଇଟା ନ ପିଇଲେ ଦେହରୁ ଏତେ ଜଳୀୟ ଅଂଶ ନେଇଯାଉଛି ମାନେ ଯେମିତି ମୋତେ ଲାଗୁଛି କି ଗୋଟେ ମୋ ଦେହଟାକୁ ଶୋଷି ଦେଉଛି ପୁରା ଯେମିତି ଗୋଟେ। ଆଡ଼ଭଟାଇଜ ଥିଲା ଟିଭିରେ ଯେ ଯେମିତି ସୂର୍ଯ୍ୟଦେବ ଶୋଷି ନିଅନ୍ତି ପାଇପ ରେ ସେଇଭଳି ସେ ନେଇକି ଖାଲି ଶୋଷି ନେଉଛନ୍ତି ଆଉ ଏସବୁୁର ନ ପିଇଲେ ହବନି ଆଉ ଗୋଟେ ମୁଁ ତମକୁ କହୁଛି ଆଉ ଗୋଟେ ସୂର୍ଯ୍ୟଦେବ। କରିଥିଲେ ମାନେ ସରି ମାନେ ଆମର ପିଅନ୍ତି ଖରା ଦିନେ ଯେ ହେଉଛି ଆମର ଯେଉ ଚଣା ଚଣା ଯେଉ ହଳଦିଆ ଚଣା ଥାଏ ସେ ଚ ଚଣାର ପାଉଡ଼ର ମାନେ ଗୁଣ୍ଡ ତାକୁ କରିଦେବ ଚଣାକୁ ଚଣାକୁ ଗୁଣ୍ଡ। କରିଦେଇକି ସେଥିରେ ପାଣି ମିଶେଇବ ପାଣି ମିଶେଇଲା ପରେ ଏଠି ଟିକେ ଲୁଣ ଜଲଜିିରା ଟିକେ ପୁଦିନା ପାଉଡର ଟିକେ ଧନିଆ ଗୁଣ୍ଡ ଟିକେ ମିଶେଇକି ଗୋଳେଇକି ପିଇ ଦେେଲେ ସେଟା ଗୋଟେ ମାନେ ଦେହ ପେଟ ଫୁଲ ହେଇଯିବ। ପେଟ ଥଣ୍ଡା କରିବ ଆଉ ସେଇଟା ବହୁତ ମାନେ ସ୍ଵାଦିଷ୍ଟ ମଧ୍ୟ ବହୁତ ବଢ଼ିଆ ଲାଗିବ ଟେଷ୍ଟି ଲାଗିବ ସେଇଟା ମାନେ ଖାଇବାକୁ ଆଉ ଏମିତି କରିକୁର କିି ପିଉଛୁ ଆଉ ଖାଉଛୁ ଆଉ ନହେଲେ କଣ ବଞ୍ଚି ହେେବ କି ଏତେ ଯେଉଁ ଖରା ହେଉଛି ଏଠି। ଖରିଆରେ ବଞ୍ଚିବାଟା ବହୁତ ମୁସ୍କିଲ ହଉଛି ଆଉ ସେପଟ ଆଡେ ବି ଚାରିଆଡ଼େ ଏବେ ଖାଲି ଖରା ଆଉ ତମେ କଣ କେମିତି କଣ ଡ୍ରେସ୍ କଣ କଣ ପିନ୍ଧୁଛ ସବୁ ଏବେ।
ଏ କଟନ ତ ସବୁ ଏଇ ଯୋଉ କପଡା ସବୁଠୁ ନରମ କପଡା ପିନ୍ଧା ହଉଛି ପତଳା ନରମ ବେଶୀ ଗାଢା ରଙ୍ଗର କିଛି ପିନ୍ଧା ହଉନି ଯେମିତି କଳା ନୀଳ ସବୁଜ ସେଗୁଡା ପିନ୍ଧି ର ଗରମ ହଉଛି ନା ଆଉ ସେଇଥିପାଇ ଧଳା ହଳଦିଆ ଲାଇ ସବୁ ସାଧା କିମ୍ବା ନ ଯୋୁରା ସାଧା କଲର ଟିକେ ସେଗୁଡା ପିନ୍ଧା ହଉଛି ଆଉ ତାପରେ ପତଳା ତ ଜିନିଷ। ମୁଁ ଭୁଲିଗଲି କହିବା ପାଇଁ ସେ ଯୋଉ ଦହି ପାଣିରେ ସେଥିରେ ଧନିଆକୁ ପୋଦିନା ପ ଛେଚିକି ପକେଇଲେ ଆଉ ଟିକେ ଭଲ ଲାଗେ ତାପରେ ଆଉ ତ କପଡା କଥା କହୁଥିଲା ଡ୍ରେସ ପତଳା ଡ କପଡା ଆଉ। ପିନ୍ଧିକି ରହୁଛୁ ଆଉ ଗରମ ଲାଗୁଛି କଣ କରିବ ମଣିଷ ବହୁତ ଗରମ ହଉଛି ଏପଟେ ଆଉ ଗଛ ବି ବାହାରେ ଶୁଖି ଯାଉଛି ଏତେ ଗରମ ହଉଛି ପାଣି ନଦେଲେ ସକାଳେ ପାଣି ଦେଇଥିବ ଗଛ ପୁରା ସନ୍ଧ୍ୟା ବେଳକୁ ପୁରା ଶୁଖିକି ରହିଥିବ। ଖରା ଗଲା ପରେ ପୁଣି ଗଛ ସଛବୁ ପାଣି ଦବାକୁ ପଡୁଛି।
ଆଉ ହଉ ତାହେଲେ ଟିକେ ଘରେ ଡାକିଲେଣି ମୁଁ ଯାଉଛି ଆଁ।
ଆଜ୍ଞା